ଆଗୋ ନମସ୍କାର।
ନମସ୍କାର।
ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲ ଅଛି ଆପଣଙ୍କର ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ?
ଆମ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ ସମସ୍ତେ ଖାଦ୍ୟ ଖାଇ ଗ୍ରହଣ କରିସାରିଲେଣି।
ହଁ ଖାଲି ଗ୍ରହଣ କରିସାରିଲିଣି।
ଅ ହ। ନାଇଁ। ଆମ ଘରେ ବି ସମସ୍ତେ ଖାଇ ପିଇ ଏବେ ବିଶ୍ରାମ ନେଉଛନ୍ତି।
ଓହୋ।
ଆଜ୍ଞା ଆଉ ଆପଣଙ୍କର ଏବେ ତ ବର୍ଷା ହଉଛି। ଆ ତ ଆପଣଙ୍କର ପରିବେଶ କେମିତି ଅଛି?
ଆମ ପରିବେଶ ସଫାସୁତୁରା ଅଛି ବର୍ଷା ଫର୍ଷା ନାହିଁ ଆମ ଏକାରେ।
ଆଜ୍ଞା ବର୍ଷା ନେ ହେଇନି ନା।
ନା ହେଇନି।
ଓହୋ। ତେବେ ଭଲ କଥା ଆଉ ଆପଣଙ୍କର ଯୋଉ ମକା ଚାଷଟି କରନ୍ତି। କିପରି ଭାବରେ କରନ୍ତି ମତେ ଯଦି ଟିକେ ଜଣେଇ ଦିଅନ୍ତେ ତେବେ ମୁଁ ବି ଟିକେ
ମକା ଚାଷ ଆମର ଜ ଆଜ୍ଞା ମକା ଚାଷ ଆମେ ପ୍ରଥମ ଜମି ପ୍ରସ୍ତୁତ ହୁଏ।
ଆଜ୍ଞା କଣ କହିଲେ?
ମକା ଚାଷରେ ଆମର ପ୍ରଥମ ଜମି କିପରି ଭାବରେ ଚଷାଯାଏ। କିପରି ମାନେ ପ୍ରସ୍ତୁତ କରାଯାଏ ଆମର ଅଂଶ ବାଲୁ ଅଂଶ ମାଟି ଯୁକ୍ତ
ଆଜ୍ଞା ଆଜ୍ଞା ଆଜ୍ଞା।
ଏବେ ଦି ତିନି ଦୁଇରୁ ତିନି ଥର ଚାଷ କରିବାକୁ ପରେ।
ଦୁଇରୁ ତିନି ପାଖ
ହଁ ଦୁଇ ରୁ ତିନି ଥର ଚାଷ କରିବା। ମାନେ ଛୋଟ ଛଟ ମାଟି କରନ୍ତି ଭରା ଭରି ମାଟି ଯୋଉ ଛୋଟ ଛୋଟ କରନ୍ତି।
ଆଜ୍ଞା।
ପୁରା ସମତଳ କରିବାକୁ ପଡ଼େ।
ଆଜ୍ଞା। ଆପଣଙ୍କର ସେଠି ଆପଣ ଏ କୁଟିଆ କରନ୍ତି ନା ବସବାସ କରୁଥିବା ସବୁ ଲୋକମାନେ ବି କରନ୍ତି।
ହଁ ଆମ ଘରେ ବସବାସ କରିଥିବା ଲୋକମାନେ ବି କରନ୍ତି।
ଆଚ୍ଛା ତାପରେ କଣ କରନ୍ତି କୁହନ୍ତୁ।
ତାପରେ ମାନେ ଶେଷ ସମୟ ପ୍ରତି ଯୋଉ ପ୍ରତି ଏକରକୁ ଆମର ଯୋଉ ପ୍ରତି ଏକରକୁ
ଆଜ୍ଞା।
ଚାରି ରୁ ପାଞ୍ଚ ଟନ ଗୋବର ଖତ ଦିଆଯାଏ।
ଆଜ୍ଞା।
ଗଛଟି ମାନେ ଯୁ ବଢିବା ପାଇଁ।
ଆଜ୍ଞା।
ତାପରେ ବିହନ ବପନ ବିହନ। କିମିତି ମାନେ ବୁଣା ଯାଏ ପ୍ରଣାଳୀ ସବୁ।
ଆଜ୍ଞା।
ତାପରେ ପ୍ରତି ଏକରକୁୁ ପ୍ରାୟ ଚାରି ରୁ ପାଞ୍ଚ କିଲୋଗ୍ରାମ ବିହନ ଆବଶ୍ୟକ।
ଆଜ୍ଞା।
ତାପରେ ଢାଳିକି ଢାଡି ଢାଡି ଲଗେଇବା କଥା ବିିଅନ ମାନେ
ଧାଡ଼ିକୁୁ ଛାଡ଼ି କିରି ଆଉ ଗୋଟେ ଧାଡ଼ି ଲଗେଇବା କଥା।
ଆଜ୍ଞା ଢାଡ଼ିରୁ ଢାଡ଼ି।
ଆଉ ଧାଡ଼ି ଟୁ ଧାଡ଼ି ଆଜ୍ଞା।
ତାପରେ ଚାଳିଶ ରୁ ପଚାଶ ସେମି ଏବଂ ଗଛରୁୁ ଗଛ କୋଡ଼ିଏରୁ ସେ କୋଡ଼ିଏରୁ ପଚିଶ ସେମି ରଖିବା କଥା ରଖିବେ। ରଖିଲେ ଗଛ ଟା ମାନେ ଗଛ ଭଲ ଭାବରେ ବଢ଼ିବ।
ଆଜ୍ଞା।
ତାପରେ ସାର କିପରି, ତାପରେ ବିହନକୁ ତିନି ରୁ ପାଞ୍ଚ ସେମି ଗଭୀରରେ ବୁଣିବା କଥା।
ବିହନକୁ ତିନି ରୁ ପାଞ୍ଚ ସେମି ଗଭୀରରେ ବୁଣିବା କଥା।
ବୁଣିବା।
ଆଜ୍ଞା।
ତାପରେ ସାର ପ୍ରୟୋଗ?
ଆଜ୍ଞା।
ସାର ପ୍ରୟୋଗ ମାଟିକୁ ପରୀକ୍ଷା ଅନୁଯାୟୀ ସାର ଦେବା ଭଲ। ମାନେ ଗଛ ହିସାବରେ ଆମେ କଁ କେମିତି କେମିତି ସାର ଦବା କିପରି କଁ କହିବା ସେ ସେ ଦେଖିବାଟା ଭଲ। ସାଧାରଣତଃ ନାଇଟ୍ରୋଜେନ୍ ଫସଫରସ ଓ ପ ଟାସ୍ ସନ୍ତୁଳିତ ଭାବେ ପ୍ରୟୋଗ କରାଯାଏ। ନାଇଟ୍ରୋଜେନ ଡୁଇରୁୁ ତିନି କିସ୍ତିରେ ଦିଅନ୍ତୁ।
ଆଜ୍ଞା।
ହୁଁ ତାପରେ ଜଳସେଚନ। ଜଳ ଆମର କିପରି କେମିତି ଲେ ଗଛ କେମତି କୋଉ ଟାଇପ ର କେମିତି ହବ।
ଆଜ୍ଞା ପାଣିଟି କିପରି ଦେବେ ଆପଣ?
ଆ ଆଜ୍ଞା।
କେମିତି ଜଳସେଚନ ଟା କେମିତି ହୁଏ?
ଆମ ମଟର ପମ୍ପ ଦ୍ଵାରା କିମ୍ବା ଯୋଉ କିମ୍ବା ଆମର ଯୋଉ ଲାଗିଥିବା ଯୋଉ କୂଅ କୂପ ମାସା ଦେଇ ମଟର ଲଗେଇ ପାଣି ଦେ ଆଣିଲି ଦବା କଥା।
ଓହୋ।
ତାପରେ ହଁ ବପନ ପରେ ହାଲୁକା ସେଚନ ଦିଅନ୍ତୁ। ମାନେ ବିହନ ବୁଣା ସରିଲା ପରେ ହାଲକା ପାଣି ମାନେ ଖାଲ୍ ଛିଞ୍ଚା ପାଣି ପ୍ରୟୋଗ କରାଯାଏ।
ଓହୋ କାହିଁକି?
ତାପରେ ଫୁଲ ଆସିବା ଓ ମୋଚା ହେବା ସମୟରେ ପାରିର ପାଣିର ଅଭାବ ଉଚିତ ନୁହେଁ।
ଆଜ୍ଞା।
ଫୁଲ ଆସିବା ସମୟରେ ପାଣିରୁ ପାଣି ଯେମିତି ଅଭାବ ନ ହୁଏ ଗଛ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ଓହୋ ମାନେ ଯେତେବେଳେ ଫୁଲ ଆସିବ ସେ ସମୟରେ ଯଦି ପାଣି କମ୍ ଦିଆଯିବ ତେବେ ଗଛ ଗୁଡ଼ିକ ଯୋଉ ଫଳ ଗୁଡ଼ିକ ମାନେ ବଢ଼ିବାରେ ଅସୁବିଧା ହବ।
ଅସୁବିଧା ହଁ ଅସୁବିଧା ହବ। ସେଇ ସମୟରେ ଦେଖି ଦେଖି ଚାଇଁ ପାଣି ଦବା ଆବଶ୍ୟକ।
ଆଜ୍ଞା ଆଜ୍ଞା, ତାପରେ?
ତାପରେ ବର୍ଷା ନହଲେ ଯଦି ବର୍ଷା ହୁଏ ମାନେ ସାତ ରୁ ଶହ ସାତ ରୁ ଆଠ ଦିନ ଭିତରେ ପାଣି ଦେବେନି।
ଆଜ୍ଞା।
ଯେବେ ଯଦି ବର୍ଷା ନୁହେଁ ସାତ ରୁ ଦଶ ଦିନ ମଧ୍ୟରେ ପାଣି ଦେବା ନିହାତି ଆବଶ୍ୟକ।
ଆଜ୍ଞା।
ତାପରେ ତୃଣ ନିୟନ୍ତ୍ରଣ
ତୃଣ ନିୟନ୍ତ୍ରଣ? ଆଜ୍ଞା, ତୃଣ ନିୟନ୍ତ୍ରଣ ମାନେ?
ନାଇଁ ଗଛଟା କେମିତି ବଢୁଛି? କେମିତି ତାପରେ ତାପରେ କେମିତି ଯୋଉ ଘାସ ମାସ ଯୋଉ ତା ମଝିରେ ଯୋଉ ବାଛି ଆଣିଲ ଗଛ, ଗଛ ପାଇଁ ମାନେ ଅସୁବିଧା ହେଇପାରେ।
ଆଜ୍ଞା।
ଉଁ ହୁଁ ମାନେ ବିହନ ବପନ ପରେ କୋଡିଏ ରୁ ପଚିଶ ଦିନ ଏବଂ ଚାଳିଶ ରୁ ପଇଁଚାଳିଶ ଦିନ ମଧ୍ୟରେ ନିରା କରନ୍ତୁ। ମାନେ ଆମେ ଯୋଉ କୋଡିଏ ରୁ ପଚିଶ ଦିନ ଭିତରେ ଯୋଉ ଘାସ ଫାସ ଯୋଉ ଉଠିଥିବ ତା ଭିତରେ ତାକୁ ବାଛିବା, ବାଛିବାଟା ନିଆହାନ୍ତି ଜରୁରୀ।
ଆଜ୍ଞା।
ହୁଁ, ତାପରେ ଜଲ ସେଇ ଯୋଉ ଘାସ ବାଛିଲେ କୋଡିଏରୁୁ ପଚିଶ ଦିନ କିମ୍ବା ଚାଳିଶରୁ ପଇଁଚାଳିଶ ଦିନ ମଧ୍ୟରେ ଦୁଇଥର ବାଛିବା ଆବଶ୍ୟକ।
ଆଉ ଘାସ ଗୁଡିକ ବାଛି ଦିଅନ୍ତି, କାହିଁକି ନା ମାନେ ସେ ଗଛ ଗୁଡିକ ଭଲ ଭାବରେ ବଢି ପାରିବ। ଆଉ ଯେ ମାନେ ଫଳ ଆମେ ଯେତେବେଳେ
ଯାଇପାରେ।
ସାର ଦେବା ପାଇଁ ସୁବିଧା ହବ, ସେଥିଲାଗି ଆମେ ଗଛ ଗୁଡିକ ସାଇଟ ମାନେ କର କଡର
ଋଣ ମୁକ୍ତ କରିବାରେ ନିହାତି ଋଣ ମୁୁକ୍ତ କରିଦବୁ।
ଆଜ୍ଞା।
ହୁଁ ଏହାପରେ ମାନେ ରୋଗ ଆଉ ପୋକ ନିୟନ୍ତ୍ରଣ। ମାନେ ଗଛକୁ ଗଛ କେମିତି ସ ମାନେ ବଢିବ ଭଲ ଭାବରେ। ପୋକ ଯେମିତି ନ ଖାଇବେ। ସେହିପରି ଧ୍ୟାନ ଦେବା ଆବଶ୍ୟକ। ହୁଁ,
ଅହଃ।
ଟିମ ବ୍ରୋପର ଆଣ୍ଡ ଓ ଫାଲ ଆର୍ମି ୱାର୍କ ପୋକ ଉପରେ ନଜର ରଖନ୍ତୁ।
ଆଜ୍ଞା।
ପୋକ ଲାଗିକି ଗଛ ନଷ୍ଟ କରିଦିଅନ୍ତି।
ଆଜ୍ଞା।
ସେଥିପାଇଁ ଏଇ ପୋକ ମାନ ଏଇ ପୋକମାନଙ୍କୁ ମାନେ ଯୋଉ ନେ ସାର ପାର ପ୍ରୟୋଗ କରି ଏମାନଙ୍କୁ ହଟେଇବାର ଆବଶ୍ୟକ।
ଆଜ୍ଞା।
ତାପରେ ଆକ୍ରମଣ ଦେଖିଲେ କୃଷି ବିଶେଷଜ୍ଞ ପରାମର୍ଶ କରନ୍ତୁ। ଅନୁଯାୟୀ ଔଷଧ ବ୍ୟବହାର କରନ୍ତୁ।
ଆଜ୍ଞା କୃଷି ବିଜ୍ଞାନ କ୍ଷେ -କ୍ଷେତ୍ରରେ ମୋର ଜଣେ ମାମୁଁ ପୁଅ, ଭାଇ ସେ କାମ କରୁଛନ୍ତି। ସିଏ ମାନେ କଣ କହିଲେ? ହଁ ଯେତିକ ମାଟି, ଆମର କେଉଁ ପରିକା ମାଟି, ସେ ମାଟିରେ କଣ ଫସଲ ଭଲ ହେଇପାରିବ, ସେଇ ସବୁ ମାଟି କୁ ସେମାନେ ପରୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରିକିରି କୁହନ୍ତି। ଯଦି ମାଟିରେ କିଛି କମ ଥିବ, କି କିଛି ଅଲଗା ଅସୁବିଧା ଥିବ ସେ ସବୁ ବି ସେ ଜଣେଇ ଦିଅନ୍ତି। ଆଉ ଜଣେ ମୋର ମାମୁଁ ଅଛନ୍ତି ଯିଏ କିି କୀଟନାଶକ ଅ ମାନେ ଔଷଧ ବଣ୍ଟନ କରନ୍ତି। ମାନେ ଏମତି ସବୁ ଜିଲ୍ଲା ମାନଙ୍କୁ ଯାଇଁକିରି ଅ
ଆଜ୍ଞା।
ସବୁ ବ୍ଲକମାନଙ୍କ ମଧ୍ୟରେ ଯାଇ ବୁଲିକିରି ଯୋଉମାନେ ଫସଲ ପନିପରିବା କରନ୍ତି ସେମାନଙ୍କ ସହିତ ଯୋଗାଯଗ ଯୋଗାଯୋଗ କରି ସେମାନଙ୍କୁ ଏଇ ଔଷଧ ମାନ ଦିଅନ୍ତି ଯେଉଁଥି ଲାଗି ଯେ ଯୋ ମାନେ ଧରିନୀୟ ଗଛ ଟିକେ ଭଲ ବଢିବା ପାଇଁ ଗଛରେ ପୋକ ନହବା ପାଇଁ ସେ ସବୁ ଔଷଧ ବଣ୍ଟନ କର ନ୍ତି ଆପଣଙ୍କର ଯଦି କିଛି ସାହାୟକ ମାନେ ସାହାଯ୍ୟ ଦରକାର ହେବ ତ ଆ ମତେ ନିଶ୍ଚିନ୍ତ ଜଣେଇବେ। ମୋର ମାମୁଁ ଆପଣଙ୍କୁ ଯାଇ ସାହାଯ୍ୟ କରିବେ କିମ୍ବା ଆପଣଙ୍କର ଯଦି ମା ଟି ଜନିତ କିଛି ଜାଣିବାର ଥିବ ମୋର ଭାଇ ଅଛନ୍ତି କୃଷି ବିଜ୍ଞାନ ଖେନ୍ କେନ୍ଦ୍ରରେ ସେଠି ଆସି କିରି ଆପଣ ଯୋଗାଯୋଗ କରି ଜାଣିପାରିବେ ମାଟି ଆଣି ପରକ୍ଷଣ କରି ନେଇପାରିବେ।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କର ଜେଜ ଜେଜେମା ଆଜ୍ଞା?
ଆପରେ ଅମଳ ପ୍ରକ୍ରିୟା ବିଷୟରେ ଆମେ କଥା ହବା।
ଆଜ୍ଞା ଆଜ୍ଞା ଅମଳ ପ୍ରକ୍ରିୟା କେମିତି କଣ ହୁଏ କୁହନ୍ତୁ?
ଉଁ ବିହନ ପରେ ସାଧାରଣତଃ
ଆଜ୍ଞା।
ବିହନ ପାଇଁ ସାଧାରଣତଃ ଆମର ପଞ୍ଚସ୍ତରୁ ନବେ ଦିନ ମଧ୍ୟରେ
ଆଜ୍ଞା ପଞ୍ଚସ୍ତରୀରୁ ନବେ ଦିନ ମଧ୍ୟରୁ
ଶତରୁୁ ଦିନ ନବେମ୍ବର ମଧ୍ୟରେ ମିଟରେ ମିଠା ମକା ଅମଳଜନ୍ତ ହୁଏ।
ଓ ଆମେ ଯେତିକି ବିହନ ପକେଇଥିବା ତାର ସତୁରି ରୁ ପଞ୍ଚସ୍ତରୀ ଭା ମଧ୍ୟରେ ଆମର ଅମଳ ହୁଏ ଆଜ୍ଞା।
ଦିନ ମଧ୍ୟରେ।
ଓ ସତରିରୁ ନବେ ଦିନ୍ ମଧ୍ୟରେ ଏହା ଅମଳ ହୁଏ। ଅ କେତେ ଆମର ଅମଳ ହୁଏ କୁହନ୍ତୁ ଟିକେ? ମାନେ ମକା ପାଖାପାଖି କେତେ ବାହାରେ ଶୁଖିଲା ପରେ?
ଆମର ସେଟା ଏକର ହିସାବରେ ବାହାରେ।
ଆଜ୍ଞା।
ଆମର ଏ କେ ଏବେ ଏତେ ମକା ବାହାରିବ ପାଞ୍ଚ ହଜାର ମକା କିମ୍ବା କେତେ କଣ ବାହାରିବ ସେଇ ହିସାବରେ ଆଉ।
ହଉ ମୁଁ ଜାଣିକି ବହୁତ ଭଲ ଲାଗିଲା ମୁଁ ଯଦି ଆ ପଣଙ୍କ ସେଶ, ଆଜ୍ଞା?
ଆଜ୍ଞା କଣ କହିଲେ? ନାଇଁ ନାଇଁ ଯୋ ମୁଁ
ଆପଣଙ୍କ ମକା ଚାଷ ବିଷୟରେ ଜାଣିକିରି ବହୁତ୍ ତ ଭଲ ଲାଗିଲା ଶୁଣନ୍ତୁ ଆ ଆପଣଙ୍କ ସେ ଉଁ ପଟ ଲାଇନ୍ ମୁଁ ଯଦି ଯିବି ଆପଣଙ୍କ ସେପଟକୁ ଆପଣ ମୋତେ ଟିକି ମ ଜା ଯୋଗେଇ ଦେବେ ବୁଝିଲେ ହଉ ଠିକ୍ ଅଛି ମତେ ବହୁତ ଭଲ ଲାଗିଲା ଆପଣଙ୍କ ସଅ କଥା ହେଇକିରି ଧନ୍ୟବାଦ ମୁଁ କଲ୍ ଟି ଏଇଠି ସମାପ୍ତ କରୁଛି।
ଧନ୍ୟବାଦ।